ହ୍ୟାଲୋ।
ଆଜ୍ଞା ସାର୍ କୁହନ୍ତୁ?
ଆପଣ କଣ କୁକୁଡ଼ା ଫାର୍ମ ଖୋଲିଥିଲେ ମୁଁ ଶୁଣିବାକୁ ପାଇନି।
ଆଜ୍ଞା ଆଉ ଖୁଲିଥିନି। ବାକି କୁକୁଡାମାନେ ତ ରୋଗର ଅଧେ ମରିଜାଇଛନ୍ତି।
ଆଜ୍ଞା ଆପଣ ଆମର କିଛି ଇଏ କରିନାହାଁନ୍ତି କି? ଟିଟିନାସ କିଛି ଦେଇଥିଲେନି କି କୁକୁଡ଼ା ମାନେ ଏତେ ପରିମାଣରେ ଯେ ମରିଗଲେ?
ଆ ମୁଁ ସେ ବିଷୟରେ କିଛି ଜାଣି ନାହିଁ ମୁଁ ତ ଲୋକ ରଖିଥିନି ଲୋକ ମାନେ ତ ପଇସା ନେଇକି ସବୁ ଅ କରେଇଥିଲେ ସେମାନଙ୍କ ହିସାବରେ ସେମାନେ ଦେଇଥିଲେ ତାପରେ ହିଁ ମରିଛନ୍ତି ସେମାନେ ତାର ସତ କହୁଛନ୍ତି ମିଛ କହୁଛନ୍ତି ତାର କେଜାଣି?
ନା ଏତେ ତ ମରିଗଲା ଆପଣଙ୍କର ତାହେ ତ ଆପଣଙ୍କ ବହୁତ କ୍ଷତି ହେଇଥିବ ମୁଁ ଶୁଣିଥିନି ଆପଣଙ୍କ ଅ ଫ୍ୟାକ୍ଟ୍ରିରେ ବହୁତ କୁକୁଡା ମରି ଯାଇଛନ୍ତି ବାର୍ଡ ଫ୍ଲୁରେ ଏତେ ମରିବା ଏତେ ପରିମାଣ ମରିବା ବହୁତ ଲସ୍ ହେଇଥିବ ଆଉ ଆପଣ କିଛି ପଲିସି ହେରିକା ନେଇଥିଲେ କି? ହଠାତ୍ ବାଇଚାନ୍ସ ଯଦି ରୋଗ ଫୋଗ ରହିଛି। ପଡିକି ମରିଗଲେ ଗୋଟେ ବୀମା ଫିମା ଥାଏ ଆପଣ କିଛି କରିଥିଲେ କି?
ନା ମୁଁ ସେ ତ କିଛି କରିନାହିଁ ମତେ ମାନେ ମୋର ଜଣେ ଭାଇ କହିଥିଲେ କରି ତେ ସେ ପାଇଁ ମୁଁ ଜଣଙ୍କ ଠାରୁ ମାନେ ପଇସା ଧାର ନେଇକି କରିଥିଲି।
ଆଜ୍ଞା ଧାର ନେଇକି କରିଥିଲେ। ଏତେ ବଡ ମାନେ ଫାର୍ମରୁ ଆପଣ ଏତେ ଲୋକସାନ କରିଦେଲେ। ଆଉ କେମିତି କିଷ ଏତେ ପଇସା ଶୁଯିବେ କେମିତି?
ସେଇୟା ତ ମୁଁ ଏବେ କିଛି ଜାଣି ନାହିଁ ଆଉ ଆପଣ ଯଦି କିଛି ସାହାଯ୍ୟ କରିପାରିବେ? ତ ଭଲ ହେଇଥାନ୍ତା ସେ ମୁଁ ତ ସେ ବିଷୟରେ କିଛି ଜାଣି ନାହିଁ। ଆଉ ମୁଁ ଯେମାନଙ୍କୁ ରଖିଥିନି ତାଙ୍କ ହିସାବରୁୁ ସେମାନେ ଆଉ କାମ କରିଛନ୍ତି ବାକି ସେମାନେ ସତ କହୁଛନ୍ତି କି ନିଛ କହୁଛନ୍ତି ମୁଁ ଜାଣିନାହିଁ।
ହଁ ଏଇଟା ତ ଠିକ୍ କଥା କହୁଛନ୍ତି ଯେ ଆଉ ଆପଣ ଯେ ଚାଷ କରିଥିଲେ? ଛୋଟ କୁକୁଡ଼ାକୁ ଆଣିଥିଲେ କେଉଁଠୁ?
ଏସେୟା ମାନେ ମୁଁ କିଛି ଜାଣି ନାହିଁ ମୁଁ ଖାଲି ମୋ ପଇସା ଦେଇଦିନି ଆ ଜଣେ ମୋର ବନ୍ଧୁ ଥିଲେ ସେସାସେଇ ସବୁ କେ ତାର ଆଣିଥିଲେ ଆଉ ସେଇ ମୋର ସାହାଯ୍ୟ କରିକି କରିିବେ ମୁଁ ଖାଲି ତାଙ୍କୁ ଦେଇଥିଲି ପଇସା ମୁଁ ଏ ବିଷୟରେ କିଛି ଜାଣି ନାହିଁ
ହଁ ଆପଣ ତ ଦେଇଥିଲେ ମୁଁ କହୁଛି ଆପଣ ଯେ କୁକୁଡ଼ାକୁ ଆଣିଥିଲେ ସେ ଗାବ ହୋର ଜାତିର ନା କଣ କାହିଁକ କୁକୁଡ଼ା ଯେହେତୁ ଲାଷ୍ଟିଂ ତାଙ୍କର ବେଶୀ ଦିନ ହେଲାନି ଏତେ ପରିମାଣ ମରିଗଲା ମାନେ ଜାତି ତାଙ୍କର ଭଲ ନୁହେଁ ମତେ ଯାହା ଲାଗୁଛି ଆଉ ସେଇଟା ଲାଗୁଛି ଜାତି ଭଲ ନୁହେଁ ଆଉ ଆପଣ କିଛି ବୀମା ଏକା ବି କରିନାହାନ୍ତି। ତା ନେ ଏସୁନା ଲସ୍ ରିକଭରି ଟାକୁ କରିବେ ଆଉ କିଛି ଆପଣଙ୍କ ମାଇଣ୍ଡ ରେ ଅଛିକି ଚାଷ କରିବା ପାଇଁ କୁକୁଡ଼ାରୁ ତ ଭାରି ମାତ୍ରାରେ ଲସ୍ ହେଇଗଲା ଯେହେତୁ ରୋଗ ଟା ଧରିଲା ଆଉ ଭାରି ମାତ୍ରା ଲୋସରା ଆଉ ବି କିଛି ଚାଷ ଆପଣ କରିଛନ୍ତି କି ମାଛ ଫାଛ କି ଛେଳି କିଛି କରିଛନ୍ତି?
ନା ମୁଁ ମାନେ ଆଉ କିଛି ଚାଷ କରି ନାହିଁ।
କିଛି କରିନାହାନ୍ତି ଆପଣ ଛେଳି ଚାଷ କରୁନାହାନ୍ତି ଛେଳି ଚାଷର ଭଲ ଲାଭ ଆଉ ସେଥିରେ ବିଶେଷ କିଛି ରୋଗ ବି ଲାଗିବାର ଇଏ ବି ନାହିଁ ଆଉ ଆପଣ ସେଇଗା କନେ ସେଟାରୁ ଆପଣ ବେଶୀ ଅର୍ଥ ଉତ୍ପାଦନ କରିପାରିବେ।
ଛେଳି ଚାଷ କରିବା ପାଇଁ ତ ଏବେ ମାନେ ପଇସା ଦର କାର ଆଉ ମୋର ଯେ କୁକୁଡା ଚାଷ ର ଲସ୍ ହେଇଗଲା ମୁଁ ଏବେ ସେ ପଇସା ସବୁ କେଇଠୁ ଆଣିବି କିସ କରିମି ପଇସା ତ ଏବେ ନାଇଁ
ଲସ୍ ତ ହେଲା ମୁଁ ବୁଝିପାରିଛି କିନ୍ତୁ ଆପଣ କୁକୁଡ଼ା ଯେ ଚାଷ କଲେ ଠିକ୍ ଭାବରେ ହେଇପାରିନି ମୋତେ ଯାହା ଲାଗୁଛି ଆପଣ ଠିକ ଭାବରେ କରିପାରି ନାହାନ୍ତି କାରଣ ଆପଣ ଯେ ବୁଝାବୁଝି କରୁଥିଲେ ସେମାନେ ଠିକ୍ ଭାବରେ ମେଡ଼ିସିନ ଦେଇନାହାନ୍ତି ଆଉ ଖାଦ୍ୟ ବି ସେମାନଙ୍କୁ ଦେଇନାହାନ୍ତି ଯେହେତୁ ସେମକେ ରୋଗ ଆକ୍ରାନ୍ତ କରି ସେମାନେ ରୋଗରେ ପଡିଲେ ଆଉ ହ ବହୁତ ମାତ୍ରାରେ ସେମାନେ ମରିଗଲେ। ସେଇ ପାଇଁ ମୁଁ କହୁଛି ଆପଣ କୁକୁଡ଼ା ଚାଷ ତ ଯାହା ହେଲା ହେଲା ଆପଣ ଏଇଛୁଙ୍କା କୁକୁଡ଼ା ଚାଷ ବି କରନ୍ତୁ। ଗୋଟେ କାମ କରନ୍ତୁ। ଅ ପରାମର୍ଶ ନେଇକି ବୁଝିକି ଭଲ ଜାତିର କୁକୁଡ଼ା ଆଣନ୍ତୁ। ଭଲ ଜାତିର ଅଧିକା ଟିକେ ରେଟ ପଡିବ ଭଲ ଜାତିର ଆଣନ୍ତୁ ତାପରେ ବୀମା ସେମାନଙ୍କ କରାନ୍ତୁ ଯେପରି ହଠାତ୍ ଯଦି ସେମାନଙ୍କର ମୃତ୍ୟୁବରଣ ହଉଛି ବା ବେଶୀ ଆକାରରେ କ୍ଷତି ହଉଛି ଆପଣ ଗୋଟେ ଇଏ ଟାଇପ ର କରିକି ରଖିନେ ଯେପରି ଆଜିକାଲି ସବୁ ଇନ୍ସୁରାନ୍ସ ଅଛି ଏଟାର ଯଦି କ୍ଷତି ହେଲା। ସେଟା ଆପଣଙ୍କୁ ଇନ୍ସୁରନ୍ସ ବଲା ରିକଭରି ଦେବେ ହଠାତ୍ ଯଦି ହେଇଗଲା। ଏଟା ଗୋଟେ କରନ୍ତୁ ତାପରେ ଆପଣ ନିଜେ ଯାଆନ୍ତୁ ନିଜେ ଯାଇକି ଦେଖନ୍ତୁ କେତେ କଣ ହଉଛି। ସେମାନେ ଲୋକମାନଙ୍କ ରଖିଛନ୍ତି ଯେ କେତେକି ସେମାନେ ଖାଇବାକୁ ଦଉଛନ୍ତି। ଯତ୍ନ କିପରି ନଉଛନ୍ତି ସବୁ ଆପଣ ନିଜେ ଦେଖନ୍ତୁ ଆପଣ ପଇସା ଦେଇଦେନେ ହବନି ଲୋକମାନେ ଖାଇତେ ଦଉଥିବେନି ଠିକ ଟାଇମ ଇଏ କରୁଥିବେନି ଯେହେତୁ କୁକୁଡ଼ାକ ରୋଗ କାନ୍ତ ହେଇକି ଅତି ମା ସେଲାରେ ମୃତ୍ୟୁବରଣ କରିଛନ୍ତି ବୁଝିପାରିଲେ।
ହଉ ଏବେ ଯେତିକି କୁକୁଡ଼ା ବଞ୍ଚିଛନ୍ତି ତାଙ୍କୁ ମୁଁ ମାନେ ବେଶି ସମୟ ଦେମି। ଛୁଆ ଆଉ ୟା ପରେ ମୁଁ ଭାବୁଛି କି ମାନେ କି ଚାଷ କରିବା ଟା ଭଲ ରହିବ ଗାଈ। ନା ଛେଳି।
ଆପଣ ୟା ପରେ ମୋ ଅନୁସାରେ ଗାଈଟା ବି କରିପାରିବେ। ଗାଈର ଆପଣ ଯେତେ ସବୁ ନନଭେଜ ଆଇଟମ୍ ନନଭେଜ୍ କହୁଛି ଭେଜ୍ ଆଇଟମ୍ ଯରକୁ କ୍ଷୀର ଦହି ଛେନା। ପନିର ଏଗା ସବୁ ଆପଣ ମାର୍କେଟରେ ଅତ୍ୟଧିକ ଦାମ ରେ ବିକ୍ରି କରିପାରିବେ କାରଣ ଏଗାର ବି ମାର୍କେଟ ଡିମାଣ୍ଡ ଅଛି। ଆଉ ଯଦି ଛେଳି କରୁଛନ୍ତି ଛେଳି ଟା ପୁରା ହେଇଯିବ ନନଭେଜ। ସେଇଟା ଲୋକମାନେ ମାଂସ ରୂପରେ ବ୍ୟବହାର ଯେହେତୁ କରିବେ ତାର ବି ଡିମାଣ୍ଡ ମାର୍କେଟ ଭଲ୍ ଅଛି। ଯେହେତୁ ମୋର ଅନୁସାରେ ଗାଈ ଅପେକ୍ଷା ଛେଳିର ଡିମାଣ୍ଡ କେନ୍ ଅଧିକ ଅଛି କାହିଁନା ଯେହେତୁ ଆଗକୁ ବାହାଘରିଆ ସିଜିିନ ଆସୁଛି। ଲୋକମାନେ ବେଶୀ ଛେଳି ଆଡକୁ ଆକୃଷ୍ଟ ହେବେ। ତ ଛେଳିରେ ମାର୍କେଟ ଡିମାଣ୍ଡ ଅଧିକା ରହିବ। ତେଣୁ ଆପଣ ମୋ ଅନୁସାରେ ଛେଳିରେ ଛେଳିରେ ଇନଭେଷ୍ଟ କରନ୍ତୁ। ଯେହେତୁ ଛେଳି ଆଗକୁ ରେଟ୍ ବଢ଼ିଆର ଅଛି ଆପଣ ଏତେମେ ଯଦି ଚାଷ କରିବେ। ଆଗାମୀ ଚାରି ପାଞ୍ଚ ମାସ ଭିତରେ ଛେଳିିକା ବି ଟିକିେ ବଡ଼ ବଡ଼ ହେଇଥିବ ଆଉ ସେଗା ବିକିନେ ଆପଣଙ୍କୁ ଦୁଇ ପଇସା ଲାଭ। ମିଳିବ।
ଆଉ ଚାଷ ବିଷୟରେ ତ ମୁଁ ମାନେ ବେଶୀ କିଛି ଜାଣି ନାହିଁ। ଏବେ ମାନେ କଣ କରିପାରିବି?
ଛେଳି ଚାଷ ବିଷୟରେ ଜାଣିବେ ମାନେ ଆପଣ ଆସନ୍ତୁ ଛେଳି କିଏ ଜାତିର ନେବେ ଆସିବେ ଦେଖିବେ। ଯେଏ ଚାଷୀ ଯିଏ ଛେଳି ଟିକେ ବଡ଼ ବଡ଼ ହେଇଥିବ ଦେଖତେ ଭଲ ହେଇଥିବ। ଆଉ ଦେଖିବେ ତା ଜାତି କେତେ ଯାଏଁ ସେ ଓଜନ ହଉଛି? ସେହି ଅନୁସାରେ ଆପଣ ଦେଖିବେ ଆଉ ନେବେ।
ମାନେ ବୀମା ଫମା କଥା ସୋ ପଇସା ବି ତ ଏବେ ଦରକାର ନା ଆଉ ପଇସା ବି ତ ପାଖରେ ନାହିଁ। ମାନେ ଏବେ କିଛି ବିମା ଫିମା କରିହବ।
ଆପଣ ଚାଷ କରିବେ ଯେହେତୁ ସେ ଆଗେ ପ୍ରଥମେ ଆପଣ। ଗଟ କାମ କରଡ଼ୁ ଆଉପନୁ। ଏତେବେଳେ ତ କୁକୁରାର ଲା ଯେହେତୁ ବହୁତ ମାତ୍ରାରେ କ୍ଷତି ହେଇଛି ଉପପଡ଼ଟା। ଆପଣ ଯେତିକି ଅଛି ବିକିଦଉନ୍ତୁ କୁକୁଡ଼ା ଯେତିକି ଅଛି ବିକିଥାଉ। ହ ବିକି ଦେଇକି ଆଉ କେତେ ପଇସା ଲାଗିବ ସେଇଟା ଆପଣ ଲୋନ୍ କରିନେ। ଲୋନ୍ କଲା ପରେରେ ଆଉ ଯେତିକି ପଇସା ଲାଗିବ ସେତିକି ଆଉ ଯାହା ତା ଆଡ଼ୁ କୁକୁଡ଼ାରୁ କିଛି ପଇସା ଆସିଲା। ତାପଳ ଲୋନୁ କିଛି ପଇସା ଆସିଲା ଦୁଇ ଯାକ ପଇସା ମିଶିକି। ଆପଣଙ୍କ ଛିଆ ଚାଷ ଟା ନୂତନ ଷ୍ଟାର୍ଟ କ ବୁଝିପାରିଲେ।
ଆ ଆ୍ଞ ବୁଝି ବାସ।
ଆଉ ଏଇ ଛେଳି ଚାଷରେ ଯେହେତୁ ପ୍ରଫିଟ ଅଧିକ ଅଛି। ତ ଏଠାରେ ଆପଣ ନିଜେ ବି ରହିବେ। ସେଠାରେ ଆପଣ ନିଜେ ବି ରହିବେ ଆଉ ନିଜେ ରହିବା ଦ୍ଵାରା କଣ ହବ। ଯେ ଯେକୌଣସି ଅସୁବିଧା ହବ ଆପଣ ନିଜେ ପ୍ରଥମେ ସଲ୍ୟୁସନ୍ କରିପାରିବେ ଆପଣ ଲୋକ
କୁହନ୍ତୁ କୁହନ୍ତୁ ନା। ତ ମୁଁ କହୁଥିଲି ଯେ ମାନେ ମୋର ଟିକେ ଦେହ ଅସୁସ୍ଥ ରହୁଛି। ତ ମୁଁ ସେମାନେ ଯାଇପାରୁନି। ତ ସେଇ ପାଇଁ ମୁଁ ମୁକ ରଖା କରରେଇିନି ବାକି ସେମାନେ ଏ କରି ମୁଁ ଜାଣିନଥିଲି।
ହୁଁ ଲୋକଙ୍କ ବିଶ୍ଵାସ ଆଜିକାଲି କିଛି ନାହିଁ ନିଜେ ଆପଣ ଅ ଦେହ ଖରାପ ଯଦି ଅଛି ଆପଣ ନିଜେ ନ ଯାଆ ଆପଣ ଘର ପାଖକୁ କୌଣସି ବ୍ୟକ୍ତିଙ୍କୁ ପଠେଇ ଦଉ ଯେ ତମେ ଟିକେ ଯାଅ ଆଉ ଟିକେ ଇନକ୍ୟାରି କରିକି ଆସ ଯେ ଠିକ କାମ ଚାଲି କିନା ଚାଲିନି। ହଠାତ୍ ଉପରେ ସେ ଯିବେ ଦେଖିବେ କାମଟା ହେଉଛି ନା ହେଉନି ଦେନେ ଆସିବେ ସେ। ବୁଝିପାରିଲେ?
ଆଜ୍ଞା। ଆଉ ଛତୁ ଚାଷ କି ଟାଇମ ରେ କରିବାକୁ ଲାଗି ଛତୁ ବି ମୁଁ ବି ଶୁଣିଛି ଛତୁର ବି ଡିମାଣ୍ଡ ଥାଏ ସେମାଇ ଛତୁ କିଏ ମାନେ ଋତୁରେ କରିବା ଟା ଭଲ ହେଇଥାନ୍ତି
ହଁ ଛତୁ ଚାଷ ଟା ବି ମାର୍କେଟରେ ଡିମାଣ୍ଡ ଭଲ ରହିଛି। କିନ୍ତୁ ଛତୁ ଚାଷରେ ଟିକେ ଅସୁବିଧା ଅଛି ଯେହେତୁ ସେଟାରେ ବେଶୀ ଜିନିଷ ଲାଗେ। ସେଟାର ପ୍ରଥମେ ଲାଗିବ କୁଟା ଲାଗିବ। କୋଟା ପରେ ଲାଗିବ ଛତୁ ମଞ୍ଜି ଲାଗିବ ସେଇଟା ଛତୁ ମଞ୍ଜି ସବୁ ସିଜିନ ମିଳେନି। ତାକୁ ପେଶ ପେସ୍ୟଲ ଅର୍ଡ଼ର ଦେଇକି ସେଇଟା ତିଆରି କରାଯାଏ ଛତୁ ମଞ୍ଜି ଲାଗିବ। ତାପରେ ବେଡ୍ ବହୁତ ଦରକାର ଯେହେତୁ ଏଟା ବାଁଶର ହବ। ବହୁତକା ବେଡ ଲାଗିବ ତାରିପରେ କୁଟକା ଥାକ ହବ ତାରିପରେ ମଞ୍ଜି ପଡିକି। ତାକୁ ଡେଲି ପାଣି ସ୍ପ୍ରେ କରାହବ ସେଇଟା ଛତୁ ଚାଷ ତା ପାଇଁ ଟିକେ ଜାଗା ଅଧିକା ଦରକାର। କିନ୍ତୁ କୁକୁଡ଼ା ଆଉ ଛେଳି ଚାଷର କମ ଜାଗା ଦରକାର ଛତୁ ଚାଷ ଟିକେ ଅଧିକା ଜାଗା ଦରକାର। ଆଉ ସେଗାରେ ଟିକେ ଅଛି ଟିକେ ମେଣ୍ଟେନ୍ କରତେ ହବ। ମାନେ ଛତୁ ଜମା ହବ ନାହିଁ।
ଆମ ପାଖର କୁଟା ଆଉ ଜାଗା ଅଛି ଖାଲି ମଞ୍ଜି ମଞ୍ଜିହରା କଥା ଥା ମଞ୍ଜି ଟା ମୁଁ କରେଇ ନେବି ମୋର ଚିହ୍ନା ପରିଚୟ ଅଛି ମଞ୍ଜି ମୁଁ କରେନେବି ଆମ ପାଖର ଜାଗା ବି ଅଛି ଆଉ କୋଉ ଜାଗାବି ଅଛି ମୁ ଶୁଣିତେ ପାଇଥିନି ନା ଯେ ଛ ଋତୁର ବି ଡିମାଣ୍ଡ ଥାଏ ବଜାର ବାକି ମୁଁ ଜାଣି ନାହିଁ ହେଟା କେ ଋତୁରେ ଥାଏ।
ହଁ ଛତୁ ଡିମାଣ୍ଡ ଆପଣଙ୍କର ଆପଣଙ୍କ ଛତୁ ଡିମାଣ୍ଡଟା ଇଏ ମାସରେ ଥାଏ କି ମାସରେ କୁହନ୍ତୁ ହଁ ହଁ ଆପଣଙ୍କ ଯେ ଟାଇମି ର ସାବିତ୍ରୀ ମାସ ଯେଉ ଟାଇମି ରେ ଲୋକମାନେ ନିରାମିଷ ସବୁବେଳେ ଖାଆନ୍ତି। ସେଇ ଟାଇମି ରେ ତା ଡିମାଣ୍ଡଟା ପ୍ରଚୁର ମାତ୍ରା ରେ ଅଧିକ ଥାଏ। ହଉ ମୁଁ ରୋ ରହୁଛି ତାଲେ
ଆଜ୍ଞ ସାର୍